ହ୍ୟାଲୋ।
ହାଲୋ ସାଙ୍ଗ ଜୟ ଜଗନ୍ନାଥ।
କଣ କରୁଚନ୍ତି?
ଏବେ ବସିଛି ଆଉ ସନ୍ଧ୍ୟା ଦେଇ ସାରିକି ଆସିକି ଉପରେ ବସିଛି ଆଉ।
ଆଚ୍ଛା କଣ ଖାଇଥିଲ?
ଆଜି ସନ୍ଧ୍ୟାବେଳେ ଚୁଡ଼ା ଭଜା ଖାଇଥିଲି ଆଉ।
ଓହୋ।
ବର୍ଷା ହୋଉଚି ହଁ ଆଜି ଦିନ ଯାକ ବର୍ଷ୍ ଷା ଚାଲଚି ହେମତି ଟିପ ଟିପି ହୋଉଚି ଟିକେ ଟିକେ ଛାଡୁଚି ପୁଣି ଚାଲୁଚି ଆଉ।
ଉଁହୁଁ ନାଇଁ ୟାଡେ ବି ସେମତି ବର୍ଷା ହୋଉ ଚି ପୁଣି ଛାଡୁଚି ବର୍ଷା ହୋଉଚି ଏମତି ଆଉ।
ହଁ। ହୁଁ ଆମର ଲଗାତାର ଏଗାରଟା ବେଳୁ ହୋଉଥିଲା ଯେ ଏବେ ଜଷ୍ଟ ସନ୍ଧ୍ୟାବେଳେ ଛାଡିଥିଲା ଚାରଟା ସାଢେ ଚାରଟା ବେଳକୁ ଫୁଣି ଏବେ ହୋଉଚି ଟିପଟିପ ହୋଉଚି ଆଉ ଲାଇନ୍ ବି ଲାଇନ୍ ବି କ କଟି ଯାଉଚି ଆଉ
କିନ୍ତୁ ବର୍ଷା ଟିକେ ଟିକେ ହୋଉଚି।
ନାଇଁ ଲାଇନ ଟିକେ ଟିକେ କଟିଯାଉଚି ଆସୁଚି ଟିକେ କିଛି ସମୟ ପାଇଁ ଫୁଣି କଟିଯାଉଚି।
ଆଚ୍ଛା।
ଆଚ୍ଛା ଆଉ ତମେ କଣ ଖାଇଥିଲ?
ହଁ ମୁଁ ଏବେ ବିସ୍କୁଟ ଖାଇକି ଥିଲି ଆଉ। ବିସ୍କୁଟ ପାଣି ଖାଇଥିଲି ହଁ ଘରେ ସମସ୍ତେ ବଢିଆ।
ଅଁ ହଁ ସମସ୍ତେ ଭଲ ଅଛନ୍ତି।
ଆଛା ଆଉ ଆ ତମର ଚାଷ ବାସ ହୁଏ? ଜମିରେ କଣ କଣ ଚାଷ କରନ୍ତି?
ଆମର ଧାନ ଚାଷ ହୁଏ। ଅ ଏବେ ଚା ପଡିଚି କୋବି ତଳି ପଡିଚି କୋବି ଲାଗିବା ପାଇଁ ଆଉ ବିଭିନ୍ନ ପ୍ରକାର ସିଜନ ଅନୁଯାୟୀ ଚାଷ ହୁଏ ଆଉ।
ଆଛା ଆଉ ବାଦାମ ଫାଦାମ ଲଗାନ୍ତି?
ଆଁମ୍ ବାଦାମ ଫାଦାମ ନାଇଁ ଆମର ଏଆଡେ ଏକର ସାଇଡରେ ମାଟିରେ ବାଦାମ ଭଲ ଏତେ ହୁଏନି ତ ଏକରେ ଲଗା ହୁଏନି ବାଦାମ। ଆମର କିନ୍ତୁ ମକା ଚାଷ ହୁଏ ଆଜ୍ଞା।
କଣ କେମିତି କରନ୍ତି ମକା ଚାଷ ମୁଁ ଫାଷ୍ଟ ଟାଇମ ଶୁଣିଲି ଲୋ? ଅନୁଗୁଳ ଆଡେ ମକା ଚାଷ ହୁଏ ଶୁଣିଥିଲି।
ଆମର ଏରା ମକା ଚାଷକୁ ଦିତିନି ଦିତିନି ମାସେ ହେଲେ ମକା ଚା ଚାଷ ଭଲରେ ହେଇଯିବ। ଫାଷ୍ଟରେ ସେ ଭଲ ମଞ୍ଜି କିଣା ହେଇକି ଆସେ ଆଉ ତାକୁ ଉଁ ଉଁ ଜମିକୁ ଚାଷ କରିକି ଲଗା ପକା ହୁଏ ମଞ୍ଜି ତାପରେ ଚାରା ହେଲା କଣ ତାକୁ ଦିଆ ହେଇଥାଏ ହାତେ ହାତେ ଦେଢ ହାତ ନେଖିଆ ଡିଷ୍ଟାନ୍ସ ଥାଏ ଗଛ ଭିତରେ ଗୋଟେ ଗଛରୁ ଆଉ ଗୋଟେ ଗଛରେ ଅ ଦେଇକି ହେତିକି ଡିଷ୍ ଷ୍ଟାନ୍ସରେ ଗଛ ହୁଏ ଗୋଟେ ଗଛରେ ଯଦି ଭଲ ମକା ହବ ଗୋଟେ ମକା ହୁଏ ଆଉ ଯଦି ଟିକେ ଲୋୟର କ୍ଵାଲିଟିର ମକା ହେଲା ତାହଲେ ଆଉ ଗୋଟେ ହେଇଯାଏ ଆଉ ଆଉ ଦିଇତିନି ମାସ ତ ଟାଇମ ଲାଗେ। ଆଉ ମକା ଟାଇମରେ ଏତେ ବି ଅଧିକ କିଛି କଷ୍ଟ କରିବାକୁ ପଡ଼େନି। କେବଳ ଟିକିଏ ଗ ଛ ହେଲା ପରେ ତାକୁ ଟିକେ ଜଗେଇବାକୁ ପଡେ ଏ ଏଇ ପଶୁ ପକ୍ଷୀ ମାନଙ୍କ ଠାରୁ ଟିକେ ନହେଲେ ଶୁଆ ଆସିକି ବି ଖାଇଦିଅନ୍ତି ତ ସେଇଟା ଟିକେ କଷ୍ ଟ ପଡେ ନହେଲେ ଆଉ ଏତେ କିଛି କଷ୍ଟ ନୁହଁ ଆଉ ମକା ଦିତିନି ମାସ ରେବି ହେଇଯାଏ। ତାକୁ ଆମର ଚାଷ କରାଯାଏ ଦିଇ ତିନି ଯା ତିନି ଚାରି ମାସରେ ହେଇଯାଏ। ଭଲ ପଇସାବି ଲାଭ ହୁଏ। ଆଉ ଏଇନେତ ମାର୍କେଟ ରେ ଏଇନୁ ମାର୍କେଟରେବି ଗୋଟେ ମକା ପାଞ୍ଚ ପାଞ୍ଚ ଟଙ୍କାରୁ ସାତ ଟଙ୍କା କିଣିକି ନଉଛନ୍ତି ବେପାରୀ ମାନେ ତଭଲ ପଇସା ହୁଏ ଆଉ।
ହଁ, ମାନେ ମକା ମାନେ ତମର ଯୋଉ ମ ମକାଟା ପୋଡ଼ିକି ଖାଆନ୍ତିନା ଆମର ଯୋଉ ମକାଟା ସାଲାଡ଼େରେ କରିକି ଖାଆନ୍ତି?
ହଁ ସେ ସବୁ ସବୁ ମକା ସେଇ ସେଇ ଗୋଟେ ଭେରାଇଟିର ମକା ତାର ଆସୁଚି ଦିତିନିଟା ଭେରାଇଟି ତମେ ଯୋଉଟାବି ଲଗେଇଲେ ଚଳିବ, ଆମିଠା ମକା ଯୋଉରା କହୁଛନ୍ତି ସେଇଟା ଏଇଟାକୁ ପୋଡ଼ିକି ଖାଇଲେବି ଚଳିବ ଆଉ ସେଯୋଉ ସିଝେଇକିବି ଖାଉଛନ୍ତି ସେଇଟାବି ଚଳିବ ସାଲାଡ଼ ଟାଇପର କରିକି
ହୁଁ, ବାହାଘର ବେଳେତ ସେଉରା ବହୁତ୍ ଚାହିଦା। କାରଣ ସବୁ ଷ୍ଟାର୍ଟର ଆଇଟମରେ ମକା ସାଲାଡ଼
ସାଲାଡ଼େଟା ପୁରା ଥିବ। ହଁ ଶୀତ ଦିନେବି ଭଲ ଯାଏ କାରଣ ଶୀତ ଦିନେ ଲୋକମାନେ ଟିକେ ଗରମ ଗରମ ଜିନିଷ ଖାଇବାକୁ ପସନ୍ଦ କରନ୍ତିନା? ତ ଶୀତ ଦିନେବି ଭଲ ହୁଏ, ଆମର ଏଇଠି ଦିତିନି ଏକର ଜାଗାରେ ଲାଗିଚି। ଲାଗେ ସଦାବେଳେ ଏବେତ ଧାନ ସିଯିନି ହେଲାଣି ଧାନ ଲାଗିଚି ୟା ପରେ ଧାନ ସରିଲା ପରେ ବୋଧେ ଲାଗିବ ଆଉ।
ଆଚ୍ଛା ଏଟା କିଇ ମାସରେ ହୁଏ ଏଚାଷଟା?
ଚାଷଟା ଏଇଟା ବର୍ଷକୁ ଦିଥର ଦିଥର ତିନି ଥର ପାଖାପାଖି କରୁଚନ୍ତି, ଆମ ଏରିଆରେ ପ୍ରାୟ ସମସ୍ତେ କରୁଛନ୍ତି।
ହୁଁ। ମାନେ ତମ ଆପଣଙ୍କର କୋଉ ଏ ମାନେ କୋଉ ମାସରେ କରନ୍ତି?
ଆମର ବର୍ଷକୁ ଆମରବି ସେମତି ଦିତିନି ଥର ନେଖା ହୁଏ। ସେ ଆମର ଷ୍ଟାର୍ଟ ହବ ଅଗ ଏଇ ଅଗଷ୍ଟ ସେପ୍ଟେମ୍ବର ବେଳକୁ ଷ୍ଟାର୍ଟ ଗୋଟେ ଥର ଲଗା ହବ ସେଇଟା ଡିସେମ୍ବର ବେଳକୁ ହେଇଯାଇଥିବ ତାପରେ ଡି ଡିସେମ୍ବରେ ସଇଲେ ଡିସେମ୍ବର ଜାନୁଆରୀ ବେଳକୁ ସରି ଯାଇଥିବ ତ ଫେବୃଆରୀ ବେଳକୁ ପୁଣି ଆଉଥରେ ଲାଗି ଯାଇଥିବ କିଛି ମାନେ ଆଉ କିଛି ଅଞ୍ଚଳରେ ଲାଗି ଯାଇଥିବ ଏରିଆରେ। ସେ ଏରିଆର ବି ଡିସେମ୍ବର ଡିସେମ୍ବରରେ ଯେହେତୁ ଲାଗିଥିବ ଡିସେମ୍ବର ବେଳକୁ ଲାଗିଲେ ତା ଫେବୃଆରୀ ମାର୍ଚ୍ଚ ବେଳକୁବି ସେମାନେ ହେଇଯାଇଥାଏ ମକା।
ଆଚ୍ଛା।
ଏମିତି ଆଉ ଟିକେ ଅଳ୍ପ ଖରା ମାନେ ଖ ଶୀତ ଶରୀ ଶୀତ ଋତୁ ଆରମ୍ଭ ବେଳୁ ଆଉ ବର୍ଷା ଋତୁ ଶେଷ ହେଲା ବେଳକୁ ଆଉ ଖରାଊତୁ ଅଧା ବେଳ ଯାକେ ଲାଗେ ଆଉ।
ଆଚ୍ଛା।
ସେ ଭିତରେ ତିନି ଚାରି ଥର କରିକି ଲଗା ହୁଏ ଆଉ।
ଓହୋ ମାନେ ଗୋଟେ ଥରକରେ ତଥାପି କେ କେତେ ମାନେ ଗୋଟେ ଗୁଣ୍ଠରୁ କେତେ ଅ ମକା ବାହାରେ?
ବାହାରେ? ଆ ତଥାପି ଗୋଟେ ଗୁଣ୍ଠରୁ ଉଁ ଉଁ ଦିହଜାର ତିନି ହଜାର ଭଳିଆ ମକା ବାହାରିବ।
ଆଚ୍ଛା ମାନେ ତମ ଆପଣଙ୍କର ବେପାରୀ ଆସିକି ନେଇଯାଆନ୍ତି? ନା ଆପଣ ନେଇକି ମା ମାର୍କେଟରେ ବସିକି ଖୋଲା ବିକନ୍ତିି?
ନାଇଁ ଆମର ବେପାରୀବି ଯେତେବେଳେ ଅଧିକ ଲାଗିଥାଏ ତାହେଲେ ବେପାରୀଙ୍କୁ ଦେଇଦଉ ଯଦି ବେପାରୀ ଭଲ ପଇସା ଦେବେ ତ ଆମେ ଦେଇଦବୁ ଆଉ ଅଯଥା ଆମେ କାହିଁ ଅଧିକ କଷ୍ଟ କରିବୁ ଆଉ ନହେଲେ ଅନଲାଇନ୍ ବି ଦେଖିଥିବେ ଶୁଣିଥିବେ ରିଲାନ୍ସ ଏରିକା ନେଉଛନ୍ତି। ସେମାନେ ବି ଆସିକି ନିଅନ୍ତି। ସେମାନେ ଟିକେ ଭଲ ପଇସା ଦିଅନ୍ତି ବାକି ସେମାନେ ଟିକେ କ୍ଵାଲିଟି ଖୋଜନ୍ତି କିନ୍ତୁ ସେମାନେ ଭଲ ପଇସା ଦିଅନ୍ତି ଆଉ ସେଥିରୁ ଭଲ ଲାଭ ବି ହୁଏ ଆଉ ଓ ଆଉ ନହେଲେ ଯଦି ଧରନ୍ତୁ ବେପାରୀ ଟିକେ କମ ପଇସା କହିଲେ ତାହେଲେ ବାବା ବଡବାପା ହେଇଗା ନେଇକି ଯାଆନ୍ତି ବିକନ୍ତି ବସିକି ଆମର ଯେତେବେଳେ ହାଟ ଫାଟ ହୁଏ। କି ଆମର ଏକରେ ରାସ୍ତା କରର ଅଛି ସେ କରେ ବହୁତ ଗାଡି ଯିବା ଆସିବା କରନ୍ତି।
ହୁଁ ହୁଁ ହୁଁ। ହୁଁ ନା ଭଲ ମକା ଚାଷଟା ଗୋଟେ ଭଲ ଚାଷଟେ।
ଭଲ ଚାସ ଆଜ୍ଞା ଆପଣ ଆଉ ଆପଣ କୁହନ୍ତୁ ଆପଣ କଣ କରୁଛନ୍ତି ଏବେ?
ନା ମୁଁ ଏ ମୋର ଏବେ ପିଜି ସରିଛି। ମୁଁ ଘରେ ଅଛି ଇଣ୍ଟରଭି୍ୟୁ ସବୁ ଦେଇଛି। ଯୋଉଠି କଲ୍ ଆସିବ ମୁଁ ସେଠିକି ଯିବି କଲ ମାନେ ରହିବି ସେଠି ଆଉ
ଆଉ ଆପଣଙ୍କୁ କଣ ଭଲ ଲାଗେ? ପର୍ବ ପର୍ବାଣୀ କଣ ଭଲ ଲାଗେ? ପର୍ବ ଏବେ ତ ରଥଯାତ୍ରା ଯାଇଛି ସବୁ ପର୍ବପର୍ବାଣିୀ ମତେ ଭଲ ଲାଗେ। ଆଛା ରଥଯାତ୍ରା ଭଲ ଲାଗେ ଆପଣଙ୍କୁ? ଆପଣ କେବେ ପୁରୀ ଯାଇଛନ୍ତି?
ପୁରୀ ତ ଯାଇଛି ମାତ୍ର ଅ କେବେ ରଥ ଟାଣିବାର ସୁଯୋଗ ପାଇନି। ମାନେ ରଥଯାତ୍ରା ଟାଇମରେ କେବେ ରଥ ଟାଣିଣି।
କୁହନ୍ତି ଜଗା ହଉଛନ୍ତି ପ୍ରତ୍ୟେକ ଠାକୁର ଆପଣଙ୍କର କିଛି ଏମିତି ଅନୁଭୂତି ଅଛି କି?
ହଁ ହଁ ନିହାତି ଅଛି। ଥରେ ଏମିତି ଆମେ ଯାଇଥିଲୁ ମାନେ କଣ କହିଲେ ଯାଇଥିଲୁ ଦେଖିବା ପାଇଁ ଗୋ
ପାଇଁ ଗୋଟେ
ମାନେ ସୋଟ ଟାଇପର। ହଉଥିଲା ଆମ ଯା ଯାଜପୁର ମହୋତ୍ସବ ହଉଥିଲା ଯାଇଥିଲୁ। ଯାଇଥିଲୁ ମାନେ ଚାରଟା ଝିଅ ଆମେ ଯାଇଛୁ ପୁରା ସାହସ କରିକି ଯାଇଛୁ ଆସିଲା ବେଳକୁ ଆମର ସେ ଆମ ଚାରି ଜଣଙ୍କ ଝିଅ ଭିତରେ ମୁଁ ରିମାଲି ବୋଲି ଗୋଟେ ଝିଅଟେ ଥିଲା ତା ଭାଇ ବି ଯାଇଥିଲା ତା ଭାଇ ଯାଇଥିଲେ ତା ଭାଇ ତାର ଅ ଯାଇକି ପୁରା ଆଗ ଲାଇନରେ ବସିଛି ଆମେ ପୁରା ସବା ପଛ ଲାଇନ ଆମେ ଟିକ ଟିକେଟ ହେଇଥିଲା କିନ୍ତୁ ଆମର ଉପରେ ପଛୁଆ ଟିକେଟ। ଟିକେଟ ହେଇଥିଲା ଆମେ ସେଠି ବସଛୁ ପୁରା ଲେଟ ମାନେ ସବା ଶେଷରେ ସବୁ ଶୋ ଶୋଇଲା ଆମେ ଆସିଲୁ ବାହାରିକି ବାହାରିକି ଆସିଲୁ। ଆସିଲା ବେଳକୁ ରାସ୍ତାରେ ସେତେବେଳକୁ ହେଲାଣି ସାଡେ ଗୋଟେ ଚାରିଟା ଝିଅ ଆମେ ବହୁତ ଲୋକ ଥିଲେ କିନ୍ତୁ ଆମେ କୋଉ ଲୋକକୁ ଚିହ୍ନିଛୁ ଚିହ୍ନା ଜଣ ଭିତରେ ଆମେ ଚାରି ଜଣ ଝିଅ ଆଉ ସେ ମୋ ସାଙ୍ଗଟାର ସେ ଭାଇଟା। ଆମେ ଆଉ ଚିହ୍ନିନୁ ତାପରେ ଆମର ହଷ୍ଟେଲ ବି ବନ୍ଦ ହେଇଗଲାଣି କଣ କରିବୁ କଣ କରିବୁ ହୁଁ ଭାଗ୍ୟକୁ ପୁଣି ସେଠି ମାନେ ନେଟୱାର୍କ ନଥିଲା କଲ ବି ଲାଗୁ ନଥିଲା। କଣ କରିବୁ ସେମିତି ଆମେ ଠିଆ ହେଇଛୁ ସେମିତି ଆମେ ସେମିତି ରାସ୍ତା ରାସ୍ତାରେ ସେମିତି ଠିଆହେଇଛୁ ବହୁତ ସମୟ ପର୍ଯ୍ୟନ୍ତ ମାନେ ଆଗକୁ ଯିବାକୁ ବି ଡର ଲାଗୁଛି କାରଣ ରାସ୍ତା ରାସ୍ତା ପୁରା ଫାଙ୍କା ମାନେ ଲାଇଟ ଲାଗିଛି ତଥାପି କିନ୍ତୁ ଲୋ ଲୋକଗୁରା ସେଠି ଅଟୋ ଫଟ ବାଲା ଥିଲେ ଗାଡି ବାଲା ଥିଲେ। ଟିକେ ଡର ଲାଗୁଥିଲା ଆଉ ଯିବାକୁ ସାହସ ହେଲାନି। ତାପରେ ଏମିତି ଆମେ କଣ କରିବୁ ସେତେବେଳେ ପୁର କାଦୁନୁ ମାଦୁନୁ ଛନିଆହେଇସାରିଲୁଣି ସାଢେଗୋ ସେ ଦିଟା ପାଖାପାଖି ସେତେଳୁ ହେଲାଣି ଲୋକ ପ୍ରାୟ ସବୁ ପଳେଇଲେଣି। ଆଉ ସେଠି ସବୁ ମାନେ ଖରାପ ଲୋକ ବି ଥିଲେ। ସେତେବେଳକୁ ଆମର ପା ମାନେ ଅଲଗା ପ୍ର ର ଛାତି ଫାତି କଣ ହେଇଗଲାଣି କଣ କରିବୁ ରାତିରେ କୁଆଡେ ଯିବୁ କାଇଁ ଆମେ ଆସ ଥିଲୁ ସେତେବେଳକୁ ଆମେ ନିଜେ ନିଜେ ଭିତରେ ଝଗଡା ବି ଲାଗି ସାଇଲୁଣି କାହିଁକି ଆମେ ଆଶୁଥିଲୁ। ତାପରେ ଅ କଲ ଲାଗୁନଥିଲା ଲାଗୁନଥିଲା। ସେ ଭାଇ ବି ଆମକୁ ଖୋଜୁଛନ୍ତି କି ଚାରିଟା ଆଙ୍କ ଝିଅ ଗଲେ କୁଆଡେ?
କଲ।
ଗଲେ କୁଆଡେ ଗଲେ କୁଆଡେ ବୁଲି ଆସିଲା ବେଳକୁ ଆମେ ସେ ଗେଟ୍ ପାଖରେ ପୁରା ଗେଟ୍ ଦୁଆାର ମୋରେ ଠିଆ ହେଇଚୁ ଆସିଲେ ତାପରେ ସିଏ ତ ତାଙ୍କ ଘରକୁ ନେଇପାରିବେନି ତାଙ୍କ ଘର ବି ବହୁତ ଦୂର ତାପରେ ଆମେ ଚାରିଜଣ ହେଲୁଣି। ସେ ଗୋଟେ ବାଇକ ନେଇକି ଆସିଛନ୍ତି ସେ ଆଁ କେମିତି ନେଇଯିବ ସାଙ୍ଗ ସାଙ୍ଗଙ୍କ ମାନେ ଉଁ ଯୋଉ କଣତ ତାଙ୍କ ସାଙ୍ଗ ମାନଙ୍କୁ କଲ କଲି ତାଙ୍କ ସାଙ୍ଗମାନେ ଆସିଲେ ସାଙ୍ଗମାନେ ଆସିଲେ ଆସିକି କି ଉ ଆମକୁ ମାନେ ସମସ୍ତେ ଆମେ ସମସ୍ତେ ବସିଲୁ ସେ ସେଇ ସାଙ୍ଗ ମାନଙ୍କ ଭିତରୁ ଜଣକୁ ତାଙ୍କ ଘରେ ଆମେ ରହିଲୁ ତାଙ୍କ ମମି ପୁରା ବଢିଆ ଥିଲେ। ବଢିଆ ସେ ଆମକୁ ସବୁ ଫ୍ରେସ ଫ୍ରେସ ହବାକୁ ପାଇଁ ସବୁ ଜିନିଷ ପତ୍ର ଦେଲେ ଆମେ ତାଙ୍କ ଘରେ ରହିକି ସକାଳୁ ପୁଣି ଉଠିକି ବ୍ରସ ଫ୍ରସ୍ କରିକି ଖାଇ ପିକି ତାଙ୍କ ଘରୁ ପୁଣି ହଷ୍ଟେଲ ରୁ ଆସିଲୁ ସେ ଆଣିକି ଛାଡିଲେ। ସେଇଠି ମାନେ ଘର ଲୋକଙ୍କୁ ତ କହିହବନି। କି ଆଉ କାହାକୁ ବି ଆମେ ଦୋଷ ଦେଇ ପାରିବୁନ ଆମେ ଯେହେତୁ ନିଜେ ଦୋଷୀ। ଗୋଡ କାଢିକି ଯାଇଛୁ ହଷ୍ଟେଲ ରୁ। ମାନେ ସେଇଠି ସାଙ୍ଗେ ସାଙ୍ଗେ ଆମ ଚାରି ଜଣଙ୍କ ପାଟିରୁ ବାହାରିଚଛି ହେ ଜାଗା ଆମ ରଖ ରକ୍ଷା କର ଲିଟ୍ରାଲି ଜଗା ଯେମିତି ଶୁଣିଦେଲା।
ଠାକୁର ପା ସମସ୍ତିଙ୍କ ଡାକ ଶୁଣିବେ।
ମାନେ ସେଇଦିନ ଠାରୁ ଆମେ ସାଙ୍ଗେ ସାଙ୍ଗେ ମାନେ ପାଟିରୁ ଭାରିନି କଥା ଟା ସରିନି ସରିକି ଆମେ ମୁହକୁ ଅନା ଅନି ହେଇଛୁ ଦେଖିଲା ବେଳୁ ତା ଭାଇ ଆସିଲା। ତା ଭାଇ ଆସିଲା ଆମକୁ ମାନେ ଦେ କହିଲା ଫାଷ୍ଟ ପଚାରିଲେ ତମେ କୋଉଠି ରହିବ? ଆମେ ଫାଷ୍ଟ କହୁଥିଲୁ ଆମର ଗୋଟେ ସାଙ୍ଗ ଘରେ ରହିବୁ। ମିଛ କହିକି ଆସିଥିଲୁ ସାଙ୍ଗ ଘରେ ରହିବି ବୋଲି ଦେଖିଲା ବେଳୁ ସାଙ୍ଗନା କେହି ନାହାନ୍ତି ତାଙ୍କ ଆମର କୁଏ ସାଙ୍ଗ ଆସିବ। ସାଙ୍ଗ ଫାଙ୍ଗ କେହିଁ ନାହାନ୍ତି ଆଉ ରହିବୁ କୋଠି ଗୋଟେ ହୋସରେ ଆମେ ପଳେଇଥିଲୁ ଆଉ ଦେଖିବା ପାଇଁ ଆଉ। ଅ ହଷ୍ଟେଲ ରୁ କେମିତି ବାହାରିକି ଯାଇକି ଦେଖିବୁ ଆଉ। ତାପରେ ସେ କହିଲା ଉଁ ହଉ କିଛି ବ୍ୟସ୍ତ ହୁଅନା ମୋର ଗୋଟେ ସାଙ୍ଗ ଘର ଏଇ ପାଖରେ ଅଛି ତାପରେ ତାଙ୍କରି ସେଇ ସାଙ୍ଗ ଘରେ ଯାଇକି ରହିଥିବୁ। ମାନେ ତାକୁ ଦେଖିକି ଆମର ଗୋଟେ ହୋସ୍ ପସିଲା ଆମକୁ ଗୋଟିଏ ସାହସ ମିଳିଲା। ନହେଲେ ଆମେ ସେ ରାତିରେ କୁଆଡ ହେଇ ଯାଇଥାନ୍ତୁ ତ ଭଗବାନଙ୍କୁ ଜଣା ଯୋଉ ଖତରନାକ ଏରିିଆ ପୁଣି। ଯୋଉ ଡର ଲାଗୁଥାଏ।
ଓ ହଉ ଏବେ ଆଉ କେବେ ତତେ ଆଉ ଏବେ ଆଉ ଯେବେ ଯଦି କେବେ ଏମିତି ଯାଆନ୍ତି ରାତିରେ ତାହେଲେ ଘର ଲୋକଙ୍କୁ ଟିକେ ଜଣେଇଦେବେ।
ଆଉ ତ ଯିବାର ଚାନ୍ସ ହିଁ ନାହିଁ। ସେଇ ଦିନଠୁ କାନ ଚାପୁ କାନ ମୋଡିକି ଚାପୁଡା ଖାଇଛି ଆଉ ଜୁଆ ଯିବିନି କୁଆଡେ।
ଆଛା ହଉ ଆପଣଙ୍କ ସାଥିରେ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆପଣଙ୍କ ଠୁ ଶୁଣିକି ମତେ ଠାକୁରଙ୍କ ଉପରେ ଆହୁରି ମୋର ବିଶ୍ଵାସ ବଢିଗଲା। ହୁଁ ଧନ୍ୟବାଦ।
ଧନ୍ୟବାଦ।